ହଁ ହାଲୋ।
ହଁ କଉଁ ଏଇଠି ବସିଥିଲି ତୁ କଣ କରୁଚୁ?
ଏ ଛାତେରେ ବଇଚି ଆଉ ଅଇକା ବର୍ଷା କମିଲା ତ। ଏଵେ ଛାତ ଉପରକୁ ଆଇଛି।
ଦି ତମର ସିଆଡେ ବର୍ଷା କମିଲା ଆମର ଇଆଡେ ବର୍ଷା ହେଲା।
ହଁ ଆମର ବର୍ଷା ପରା ଉହୁଁ। ଛାଡ଼ି ଯାଇଛି ଫେର ନହେଲେ ସକାଳେ ପୁରା ଆରମ୍ଭ ଉଠେଇକି ଆଇଛି ଯେ ପୁଣି ଦେଭବ ବଲରେ
ହଁ ରା ଏଇନା ରାତି ସାରା ତ ଏମତିରେ ବର୍ଷା ହଉଚି ସବୁବେଳେ
ହଁ ଏପଟେ ଏନି ଟାଇମ୍ ବର୍ଷା ଏବେ ଟିକେ ଚାଲଚି ସେଇ ପାଗ ଅଛି ନା। ବର୍ଷା ଦିନ ଚାଲିଛି ଆଉ ହବ ତ ଯାହା ବି ହେଲେ ଆଉ।
ଆଉ କଣ ଖାଇଥିଲ ସନ୍ଧ୍ୟାଳେ?
ଏଇ ଖାଇଥିଲି ମ୍ୟାଗି କରିଥିଲି ମ ଆଉ ତୁ?
ହଁ ମୁଁ ଚାହା ବିସ୍କୁଟ ଏନ୍ତି ଖାଇଥିଲି ଆଉ ଚାହା ବିସ୍କୁଟ ସବୁ ଏଇଗୁରା ସବୁ ଖାଇଥିଲି ଆଉ।
ଓହୋ ଆଉ ଘରେ ସବୁ କେମତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ସବୁ କେମତି ଅଛନ୍ତି?
ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଆଉ କଲେଜ ଫଲେଜ୍ ଯାଉନ?
କଲେଜ ଆଜ୍ଞା ବର୍ଷା ହଉଚି ଆଉ କଲେଜ ଫଲେଜ ଏଁ ଯାଉନି।
ହଁ ସେଇ କଲେଜ ଟାଇମ୍ ବେଳୁକୁ ହିଁ ବର୍ଷାଟା ହଉଚି ତମେ ସ୍କୁଟିରେ ଯାଉଥିବ ଭାରି ନା?
ହଁ ସେଥିପାଇଁ ପାଇଁକା ଯୋଉ ବନ୍ଦ ଅଛି ଯାଇନି। ଯିବି ବର୍ଷା ଫର୍ଷା ଛାଡୁ ଅଇକା ତ ସେମିଷ୍ଟାର ଘରିକା କିଛି ବି ସେମିଷ୍ଟାର ସରିଗଲାଣି ଥିଲେ କଣ ଗୋଟେ ହେଇଥା ନାଇଁ ତ ଏବେ ଆଉ ଟିକେ ଛୁଟିରେ ରହିଯାଇଛି ଆଉ।
ଆଉ ମୋର ଏବେ ପ୍ଲସ୍ ଟୁ ଏଗ୍ଜାମ୍ ସରି ପ୍ଲସ୍ ଟୁ କହୁଚି ଟେନ୍ଥ ଏଗ୍ଜାମ ମୋର ଏବେ ସରିଲା। କୋଉ କଲେଜରେ ପଢିଲେ ବେଟର୍ ହବ?
ହୁଁ ତୋର କଣ ସରିଲା?
ଏଇ ଟେନ୍ଥ ହିଁ ସରିଲା।
ଟେନ୍ସ
ନାଇଁ ଟେନ୍ଥ ସାରିକି ଫର୍ମ ପକେଇଚି ଆସି ଆସିନି ମାର୍କ ଥିଲା ମୋର ତିନଶ୍ ତିନଶ ନବେ ନା ପଞ୍ଚାନବେ ଥିଲା ଆଉ।
ଓହୋ ତୁ ପକା ଆଇଜିରେ ପକା, ଶୈଳବାଳା ରେ ପକା ଆଉ ଜେକେ ବିକେ ରେ ପକା। ସେ ସେଠି ଭଲ କଲେଜ୍ ନୁହଁ, ସେଠି ଭ ଭଲ କଲେଜ୍ କିନ୍ତୁ ପିଲା ଠିକ୍ ନାହାନ୍ତି। ସେଠାରେ ପକାନି ଆଇ ଜି ଏସ୍ ପି, ଜେ କେ ବି କେ ଆଉ ଖାଷ୍ଟ ରେଭେନ୍ସାରେ, ରଘୁନାଥ ଜିଉ ପକାନା ରେଭେନ୍ସା ଏଇ ପାଞ୍ଚ ଛ ଟା କଲେଜରେ ପକେଇ ଦେଇଥା କାଇଁ କହିଲୁ? ରେଭେନ୍ ସାରୁ ଆସିପାରେ ସେକେଣ୍ଡ ଥାର୍ଡ ନହଲେ ଫୋର୍ଥ ସିଲେକ୍ସନ ବେଳେ କିନ୍ତୁ ଉଁ ଏଗୁଡ଼ାରେ କିନ୍ତୁ ଜଲଦି ମତେ ଲାଗୁଚି ଆ ଇ ଜି ରୁ ଜଲଦି ପଳେଇଆସେ, କାଇଁ ନା ଆ ଇ ଜି ରୁ ଏ ସବୁ ମାର୍କ ଆବ୍ରିଜ ମାର୍କରେ ସବୁ ନେଇଯାଆନ୍ତି।
ହୁଁ, ଆ ତମର ପ୍ଲସ ଟୁରେ କୋଉ କଲେଜ ଥିଲା?
ଆମର ମୋର ପ୍ଲସ ଟୁ କେ ଥିଲା ଜେ କେ ବିକେ ଥିଲା।
ଆଉ ଜେ କେ ବି କେ ସବୁ ପାଠ ପଢାକ ଏମିତି କଣ? ଭଲ।
ଯେକେ ବିକେ ରେ ବଢିଆ ପାଠ ପଢା, ତାଙ୍କର ସବୁ ଟିଚର ଯେତିକି ଅଛନ୍ତି ସବୁ ବଢା ବଢା ଅଛନ୍ତି, ବଢିଆ ପାଠ ସାଠ ବଢାନ୍ତି ମାନେ ବହୁତ ବଢିଆ ଅ ଅଛନ୍ତି, ମାନେ, ଏଇ ଆମର ଏପଟ ଗୋଟେ କେବି କୁଞ୍ଜ ବିହାରୀ କଲେଜ ଅଛି କେବି। ସେ ମାନେ ପିଲା ବହୁତ ଖେଚଡ଼ ଅଛନ୍ତି କିନ୍ତୁ ପାଠ ପଢା ତାଙ୍କର ବହୁତ ଷ୍ଟ୍ରଙ୍ଗ ଅଛି।
ଓ ସବୁ କଲେଜରେ ବି ସେ ପିଲା କହୁଛନ୍ତି ପିଲା କିଏ ଭଲ ନାହାନ୍ତି, କଲେଜ ଠିକ ଅଛି।
ସବୁଠୁ ଓମେନ୍ସ କଲେଜ ଭଲ, ଓମେନ୍ସ କଲେଜ ତ ଭଲ ସେଠିକ କିଛି ନାହିଁ ବାସ ପାଠ ପଢିବ ତମ ଘରକୁ ଆସିବ କାହା ସହିତ ଲେନ ଦେନ ଲାଗିବନି। ବସ୍ ପାଠ, ପାଠ ସହିତ ମତଲବ ତୁ କରନିୁ ଆର୍ଟସ, କମର୍ସ, ସାଇନ୍ସ
ଆର୍ଟ୍ସ୍ ନେଇଚି।
ଆର୍ଟସ ଟା ବି ଭଲ ପାଠ। ମୁଁ ଯଦି ଆର୍ଟସ୍ ନେଇଥାନ୍ତି ତ ମତେ ଆଇଜ ରୁ ଆସେ ଟିକେ କଷ୍ଟ
ଆର୍ଟସ୍, ଆର୍ଟସ୍ ମାନେ କଣ ଆର୍ଟସ୍ ନେଲେ କୋଉ ଚାକିରୀ ପାଇଁ ସବୁ ପଡ଼ିବ? ଟିଚର ଫିଚର ପାଇଁ ଆଟସ ହେଇଥିବ।
ଟିଚର ପାଇଁ ପୋଲିସ ମେବି ପାଇଁ ଆର୍ଟ୍ସ ଥାଏ, ମୁଁ ଶୁଣିଥିଲି ବା ଆଇଟି ଭାଇଟି କରିବାକୁ, ଆଇଟି ପାଇଁ ତ, ହଁ ଆଇ ଟି ଅଛି ନା ହଁ ଆଇ
ଆଇ ଟି କଣ? ସେ କମ୍ପ୍ୟୁଟର ଇଏ
ହଁ ମାନେ ଆଇଟି ହଁ ମାନେ ଇଞ୍ଜିନିୟର୍। ମେ ବି ଇଞ୍ଜିନିୟର, ହଁ ଇଞ୍ଜିନିୟର ବୋଧେ
କମର୍ସ ନେଲେ କଣ ମାନେ? ଖାଲି ବ୍ୟାଙ୍କିଙ୍ଗ କମର୍ସରେ।
ବ୍ୟାଙ୍କ ତାର ତ ବ୍ୟାଙ୍କ ଉପରେ ହି ପାଠ ପଢ଼ା, ଫାର୍ଷ୍ଟ ରୁ ଲାଷ୍ଟ ଯାଏଁ ତାରା ବ୍ୟାଙ୍କ ମୋର ମୁଁ କମର୍ସ ନେଇଥିଲି, ମୋର ତ ଫ ଫାର୍ଷ୍ଟ ରୁ ଲାଷ୍ଟ ଯାଏଁ ପୁରା ବ୍ୟାଙ୍କିଙ୍ଗ ପାଠ ପଢ଼ା ମାନେ ବ୍ୟାଙ୍କ ଉପରେ ମାନେ ବ୍ୟାଙ୍କିଙ୍ଗ୍ ର ଗୋଟେ ବହି ବି ତାଙ୍କର ଅଛି। ସବୁ କମର୍ସ ଉପରେ ହଁ ସେଗୁଡା ବି ଅଛି ତମେ ଚାହିଁଲେ ପଢିପାରିବ ସାଇନ୍ସ ଡ ଡକ୍ଟ ହେଇପାରିବ ସାଇନ୍ସରେ ବୋହୁତ ବୋହୁତ ପ୍ରକାରର
ହଁ ସାଇନ୍ସରେ ତ ଡକ୍ଟ ସେ ମୋ କଲେଜ ଆସି ଭାବୁଥିଲି ମୁଁ ବା
ଆଉ ହଁ ଆଉ। କମର୍ସ ଉପରେ କଣ କହିଲୁ ବିଜନେସ୍ ଉପରେ କମର୍ସ ଏମିତି ବିଜନେସ୍ ଉ ତାପରେ କଣ କରିପାରିବ ଏ ସବୁ ଅଛି।
କମର ବିଜନେସ୍ ଯଦି କୋଉ ବିଜନେସ୍ କରିବା ପାଇଁ ଅଛି ତାର ମ୍ୟାନେଜମେଣ୍ଟ ଗୋଟେ ବହି ଅଛି ଆଉ ବ୍ୟାଙ୍କିଙ୍ଗ୍ ଉପରେ ଗୋଟେ ବହି ଅଛି ବିଜନେସ୍ ସ୍ଟାଟିସ୍ ଆକାଉଣ୍ଟିଙ୍ଗ୍ ଉଁ ବି ଏମଏସ୍ ବି ଏସ୍ ଏମ୍ ମ୍ୟା ମଟିକ୍ସ ଏଇଗୁଡା ସବୁ ଗୋଟେ ଗୋଟେ ହଉଛି ମାନେ ଆମ କଲେଜରେ ମତେ ବିଏ ନା ବିଏ ସ୍ ମେ ରେ ଗୋଟେ ଆମ କଲେଜ ଏକ୍ସଟ୍ରା ଅଛି ମୁଁ ଯେତିକି ଶୁଣିଲି ଖାସ୍ ପିଲା କହୁଥିଲି କି ତାଙ୍କ କଲେଜରେ ସେଇଟା ନାହିଁ ବୋଲି। କିନ୍ତୁ ଆମ କଲେଜ୍ ରେ ଅଛି।
ସେଇ ନାଇଁ ଖାଷ୍ଟ କଲେଜରେ ତାଙ୍କର ଗୋଟାଏ ହିଁ ଅଛି। ସାଇନ୍ସରେ ମତେ ମୁଁ ବୋଧେ ମୋର ଯେତିକ ସାଙ୍ଗ ମାନେ ଅଛନ୍ତି। ମୁଁ ବୋଧେ ତାଙ୍କଠୁ ଶୁଣିଥିଲି କି ସାଇନ୍ସ୍ ରେ ବାୟୋଲୋଜି ଟିକେ କଷ୍ଟ ଲାଗେ ବାୟୋଲୋଜି ଟା। ତ କିନ୍ତୁ କମର୍ସ ରେ ମ୍ୟାଥ୍ ମ୍ୟାଥ୍ ବହୁତ ସହଜ ଅଛି କମର୍ସରେ। ସାଇନ୍ସରେ ସାଇନ୍ସରେ ବି ମ୍ୟାଥ୍ ଅଛି।
ମୋର ଏମତିରେ ମ୍ୟାଥ୍ ହୁଏନି ବୋଲି ମୁଁ ଆର୍ଟସ୍ ନେଇଗଲି।
ସାଇନ୍ସରେ ତମେ ଚାହିଁଲେ ସାଇନ୍ସରେ ମ୍ୟାଥ ନେଇପାରିବ ନହେଲେ ନନେଇେଇ ପାରିବ ଅପ୍ସନ ଅ ତମେ ଚାହିଁବ ତ ନେଇ-ନେଇପାରିବ ନହେଲେ ନାଇଁ।
ଆର୍ଟସ୍ ତ ଖାଲି ଯୋଉ ଇଏ ପାଠ, ଖାଲି ମନେରଖିବ ଯାହା, ଓଡିଆ ସବୁ ସେଥିରେ।
ହଁ ଆର୍ଟସ୍ ତ ଫ୍ରଣ୍ଟୁ ତମେ ଓଡିଆରେ ଓଡିଆରେ କଥା ହେଇପାରିବ। କମର୍ସରେ ମୁଁ ଯେତିକି କମର୍ସରେ କ୍ଲାସ୍ କରିଛି ଯେତିକି ବି କରିଛ ସାତ ମାସ ଭଳିଆ ବୋଧେ ମତେ ସବୁବେଳେ ଇଂଲିଶରେ କଥା ହବା କମର୍ସର ଓଡିଆରେ କଥା, ତମେ ଯଦି କୋଉ କୋଶ୍ଚେନଟା ପଚା ମ୍ୟାାମ ମୁଁ ଏଇଟା ବୁଝିପାଇଲିନି ତମେ ସେଇଟା ଇଂଲିଶରେ ହିଁ କହିବ କି ମ୍ୟାମ୍ ୱାଟ ଡୁ ୟୁ ମନିଂ? ଏମିତି ସବୁ କହିବା। ଆଉ ତମେ ଓଡିଆରେ ମ୍ୟାମ୍ ଆଉ ମ୍ୟାାମ ଏଇଟା କଣ ଏଗୁୁରା ଭାଇ କହିପାରିବନି। ସେ ଗାଳି ଦେବେ ବସିକି ମୁଁ ତ ଯେତିକି ପଢିଛିି ବୋଧେ, ହଁ କି ତମେ ଭାଇ ଇଂଲିଶରେ କଥା ହବ। ଇଂଲିଶରେ ହିଁ ଲେଖିବ। କମର୍ସ ସବୁ, ଆମର କମର୍ସ ସାଇନ୍ସ ଓଡିଆ ଆଉ ଇଂଲିଶ ଏକାଠି ପଢ଼ା ହଉଥିଲାନା। କେବଳ ଓଡିଆ ଟାକୁ ଓଡିଆରେ ଲେଖିବ ସୁ ଧ ଓଡିଆରେ ଇଂଲିଶ ଟାକୁ ଫ୍ରଣ୍ଟ୍ ଇଂଲିଶରେ ହିଁ କଥା ହବ ତାଠୁ ବେଶୀ ଏପଟ ସେପଟ କଥାବାର୍ତ୍ତା କହିବ ହିଁ ନାଇଁ।
ଆର୍ଟସ୍ ରେ ଓ-ଆର୍ଟସରେ ଓଡିଆ ଇଂଲିଶ ଦିଇଟା କହିପାରିବ।
ହଁ ଆର୍ଟସରେ ତମେ ଓଡ଼ିଆ କହିପାରିବ। ଆର୍ଟସରେ ତ ତମେ ଇଂଲିଶ କଲେ ଚଳିବ ନହେଲେ ନାହିଁ। କିନ୍ତୁ ଓଡିଆଟା ହିଁ କମ୍ପଲସରୀ। ମୋର ତ ସାଙ୍ଗ ମାରୁ-ମାନେ କେତେ ଜଣଙ୍କ ସାଙ୍ଗ ବୋଧେ ତେଲୁକୁଥିଲେ ବୋଧେ ହଁ ତେଲକୁଥିଲେ। ସେମାନେ ତେଲୁଗୁରେ ଏମିତି ଝଗଡା କରିବି ତୁ ଖାଲି ଶକ ହେଇଗଲେ ଆରେ ଇ କଣ କହୁଛନ୍ତି ଯେମିତି ମୁଁ ତ ସକ ହେଇଯାଇକି ଏଇମାନେ ତେଲୁଗୁରେ ବି ତେଲୁଗୁରେ ବି ରେ କଥାବାର୍ତ୍ତା ହୁଅନ୍ତି। ତ ପୁରା ସକ ହେଇଯାନ୍ତି କଣ ଏଇ ତେଲୁଗୁରେ କଥାବାର୍ତ୍ତା ହଉଛନ୍ତି।
ମୁଁ ସେଇଆ ଭାବୁଛି ମୁଁ ବ ପକେଇବି ଯୋଉ କଲେଜ, ଆଇଜି ଟା ବି ଆମ ଏଇ ଗାଁ ରୁ ଯାଉଛନ୍ତି ପିଲା। ଆଇଜି ଟା ବି
ହଁ ଆଇଜି ଟା ପାଖ ହବ। ସତୀଚଉରାରୁ ଓହ୍ଲେଇବି ଚାଲି ଚାଲିକି ଯିବୁ ଏତେ ଏତେ ଜଣାପଡିବନି।
ସେଇୟା କହୁଥିଲି ମୋ ସାଙ୍ଗମାନେ ପ ପକେଇବେ ଦେଖିବା। ପକାନ୍ତୁ ସବୁ ମିଶିକି ଯୋଉଠିକି ଯିବେ ଯିବୁ ସବୁ ଆଉ।
ହୁଁ, ମାନେ ବହୁତ ଭଲ ଅଛି, ବହୁତ ଖରାପ ବି ଅଛି କଲେ ତମେ ତମ ଏଇତ ତମେ ଯୋଉଠିକି ଯାଇପାରିବ ଆଉ ତ ସେମିତି ନାହିଁ। ଭଲ କଲେଜ ବି, ମାନେ ଏଠି ଭଲ କଲେଜ ଅଛି, କିନ୍ତୁ ଏତେ ବି ଭଲ କଲେଜ ବି ନାହିଁ।
ଓହୋ ସବୁ କହୁଛନ୍ତି ରେଭେନ୍ସାରେ ଭଲ ପଢାଉଛି ରେଭେନ୍ସା ତ ୟୁନିଭରସିଟି ନାଁ ଅଛି ଦେଖିବା କୋଉଠୁ ଆସୁଛି?
ହଁ ସେଇଟା ବି ଠିକ।
ଆଉ ଆଉ ଘର ସବୁ କଣ କରୁଛନ୍ତି?
ଘରେ ସବୁ ଖାଇ ପିଇଛି। ଖାଉ ମାମା ବି ତ ରୋଷେଇ କରିଥିଲେ ନା କଣ?
ହୁଁ ହୁଁ।
ଆଉ ତମ ଘରେ କଣ କରୁଛନ୍ତି?
ମୋ ମାମା ସେଇ ରୋଷେଇ ବାସ କଣ କରୁଥିଲା ତମେ ଯାଇଥିଲି ସେ ପଢୁଥିଲି। କଢା ସାରୀ ତାରି ପାଖ ଯାଇଥିଲି ସେ ରୋଷେଇବାସ କହୁଥିଲେ ମୁଁ ତତେ କଲ୍ କରିଦେଲି ଆଉ।
ଓହୋ।
ଆଉ? ଆଉ ସନ୍ଧ୍ୟାବେଳେ କୁଆଡେ ବୁଲାବୁଲି କରିବାକୁ ଯାଇନ?
ନାମ ଇଆଡେ ଟିକେ ବର୍ଷା କହ ଏଇକା ଟିକେ ଛାଡିଲା ନହେଲେ ସକାଳୁ ବର୍ଷା ଛାଡ଼ିବାର ନାଁ ବି ଧରୁନଥିଲା।
ହ।
କହ ଏଇକା ଟିକେ ଛାଡିଲା।
ତମେ ଜିମ୍ ଜିମ୍ ଯାଉଥିଲ ବା ଜିମ୍ ଯାଉନ?
ହଁ ଏଇକା ଆ ମୋର ତ ସକାଳ ବେଳା ସକାଳ ବେଳା ବର୍ଷା ହେଲେ ବି ମୁଁ ସକାଳ ବେଳା ଯାଉଛି। ହଁ ତ ଯିବ।
କଣ ଜିମ୍ କମ୍ପଲ୍ସାରୀ ଯିବାକୁ ପଡ଼ିବ ନା?
ହଁ ହଁ ଜିମ୍ ଜିମ୍ ନଗ ଲେ ମୁଣ୍ଡ ପାଗଳ ହେଇ ସମସ୍ତଙ୍କର ଜିମ ଯାହାବି ହେଲେ ଯିବାକୁ ପଡିବ।
ମୁଁ ସେଇ ଯିବ୍ ଆଡମିସନ କରିବାକୁ ବାହାରିଥିଲି ମୁଁ ଭାଲି। କାଳେ ଏଜ ହୁଏ ହେଇନଥିବ ସେଥିପାଇଁ ନେବେନି।
ସେତେରେ କିଛି ନାହିଁ କେତେ କୁଆଡୁ କଣ ଆସିକି କରୁଛନ୍ତି।
ହଁ ତମ ଜିମ୍ ଟା କୋଉଠି ତ୍ରିଶୁଳିଆ। ତମି ଯାଅ ଷ୍ଟାଟସ ଦିଅ।
ଆମର ତ କେତେ କଣ କୋଉଠୁ ଖୋଲି ଗଲାଣି ତା ମାନେ ନାହିଁ। ଏପଟେ ବହୁତ କିଛି ଖୋଲିଗଲାଣି। ଆଗ ଭରିକା ଆଉ ନାହିଁ।
ହଁ ଏପଟେ ଯୋଉ ବାଟ ବି ହେଇଯାଇଛି ତମର ଆମେ ଥରେ ଯାଇଥିଲୁ ଏପଟେ। ନରାଜ ଯାଇଥିଲୁ। ଏପଟେ ତମ ଘର ପଟେ ବାଟ ହେଇଗଲାଣି ନା।
ହଁ ଏପଟେ ବହୁତ ଏପଟ ସବୁ। ମାନେ ଏପଟେ ଏରିଆ ଟା ହିଁ ସ ମାନେ ଅଲଗା ହେଇଗଲାଣି ପୁରା।
ହୁଁ ହୁଁ।
ଆଉ ପାଠ ପଢା କଣ ଚାଲିଛି ଏବେ?
ହଁ ସିଏ ତ ପ୍ଲସ ଟୁ। ହେଇନି ଘରେ ଅଛି ପ୍ଲସ ଟୁ ହଉ କଲେଜ ପଲେଜ ଆସୁ। ତାପରେ ପାଠ ପଢା ଚାଲିବ ସବୁ ଭଲ ଆଉ ବୁକ୍ ଫୁକ୍ ସବୁ। ଆରେଞ୍ଜ କରୁଛି ଦେଖିବା କାଠୁ ଆନିବି କାଠୁ ନାହିଁ।
ହଁ ହଁ।
ମୁଁ ଗାଁରେ ବି କାହାକୁ ପଚାରିବି ଦେଖିବା କାହାର ପାଖେ ବୁକ୍ ଥିବ କି ନଥିବ। ସେମାନେ ପଚାରିକି ଆଣିବେ ତାଙ୍କଠୁ ବୁକ୍ ଆଉ। ସେ କଲେଜଟାଗ ଫର୍ମ ତମକୁ ପଚାରିଲି କଉଁ କଉଁ କଲେଜ ପକେଇବି। ପକେଇ ସାରେ ଫର୍ମ ଆସୁ।